ହ୍ୟାଲୋ।
ଆଜ୍ଞା କେମିତି ଅଛନ୍ତି? ଅ ଆଉ ମୁଁ ବି ଭଲ ଅଛି ଆଉ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ସମସ୍ତେ।
ଆଉ ଆଉ କଣ ଆପଣଙ୍କ ଦେହ ଭଲ ଅଛି?
ଭଲ ଅଛି। ତୁମ ଘରେ ସମସ୍ତେ ଭଲ ଅଛନ୍ତି?
ସମସ୍ତେ ଭଲ ଅଛନ୍ତି। ଆମ ମାମା ଯାଇଚନ୍ତି ଡିଉଟି। ଆଉ ଆ, ହଁ ମାମା ଜବ୍ କରନ୍ ତି ମାମା ଗୋଟେ ମେଡିକାଲ୍ ରେ ନର୍ସ ନର୍ସ ଚାକିରି କରନ୍ତି ଆଉ।
ଆଚ୍ଛା ବହୁତ ଭଲ।
ହଁ। ମାମା କରୁଚନ୍ତି। ବାପା ନାହାନ୍ତି ତ।
ଓ ହଁ।
ବାପା ନାହାନ୍ତି, ମୁଁ ଛୋଟ ଥିଲି ଦି ବର୍ଷର ଥିଲି ବାପା ନାହାନ୍ତି। ଦୁଇ କି ତିନି ବର୍ଷରେ ଥିଲେ ବାପା ନାହାନ୍ତି।
ଓ ହଁ, ହଁ। ଆଉ ସମସ୍ତଙ୍କର ସବୁ ଏବେ ଠିକ ଠାକ ଅଛି।
ହଁ ଚାଲିଚି ଆଗରୁ ଏମତି ତାପରେ ଯୋଉ ବାପା ଗଲା ସେତେବେଳେ ଟିକେ ସବୁ ଖରାପ ଚାଲିଥିଲା। ହଠାତ୍ କିନା ଏମତି ହେଲା ତ, ହଠାତ୍ କିନା ମାମା କେମ କି କଣ ସବୁ କରିବେ। ପୁଣି ସେତେବେଳେ ଗୋଟେ ଆଠ ମାସର ପୁଅଟେ ଆମର ପେଟ୍ ମାନେ ଉଁ ଇଏରେ ଥିଲା ଉଁ, କୋଳରେ।
ବୁଝିପାରିଲି।
ହଁ, ମାନେ ଉଁ, ଉ, ସିଏ ଯୋଉ ଆମର କଷ୍ଟ ଯାଇଚି, କେଇ ବୁଝି ମାନେ ସେମତି ଆଜି ପର୍ଯ୍ୟନ୍ତ କେ କି ଏପଟେ ଆମର ଆଉ ଏପଟେ କଣ ଲୋକର ସାତ୍ ଇ, ପଡୋଶୀ ସାାଇ ପଡୋଶୀ ଯେ ସାତ୍ ଦିଅନ୍ତି ଯେମିତି ଆମର ଏପଟେ ସେଇଟା ନାଇ। ମାନେ ସବୁ ଯିଏ ଯାହାର ନି ଯେମିତି ନିଜ ହଁ ଦୁଃଖ ଟା ନିଜ ଲୋକ କେଇ ବୁଝି ହଁ, କେହି ଗୋଟେ, କେହି ଗୋଟେ ଆ ଟି ଆମ ନିଜ ଭାଇ ଉଁ ବଡ ବାପାର ଭାଇ ଫାଇ ବି ଏତେ ବଡ ସେମାନେ, ଏତେ ବଡ ଜବ୍ ଫବ୍ କହିକି କେତେ କଣ ତାଙ୍କ ପୁଲା ପିଲି ହେଲାଣି ସେମାନେ ଯଦି ଥରେ ଆସିକି ପଚାରୁଛନ୍ତି କି ଇଁ, କଣ ଭଲ ସବୁ ଇଏ କଣ କେହି ଆଣ୍ଟି ଗୋଟେ କିଛି ପଚାରନ୍ତିନି କେ ତାହେଲେ ଭାବନ୍ତୁ ସେ ମାଆ କୁ କେମିତି ଲାଗୁଥୁବ। ସେ ଯୋଉ ଛୋଟ ପିଲା ଛୋ ଟ ବେେଳୁ ଚାରଟା ଝିଅକୁ ପୁଅକୁ ପାଳିକି ଆସୁଚନ୍ତି।
ଧନ୍ୟବାଦ, ଧନ୍ୟବାଦ, ତୋମ ମାମାଙ୍କୁ।
କେତେ ଷ୍ଟ୍ରଗଲ୍ କରିଚନ୍ତି ଆମ ମାମା ମାନେ ଆମେ ଜୀବନ ସାରା ଯଦି ତା ଋଣ ସୁଜିବାକୁ ଚାହେଁ ବୁ ସୁଝି ପାରିବୁନି।
ମା ରେ ମୁଁ ଜଣେ ମାମା। ମୁଁ କହୁଚି ଏଁ, ଗୋଟେ ମା ପାଖରେ ସେତେ ଶକ୍ତି ଥାଏ ସେ ଯେ ତା ପିଲାକୁ ମଣିଷ କରିଦବ। ଯୋଉ ପଟରେ ହଉ ବହୁତ କିନ୍ତୁ ଆମ ପିଲା ହିସାବରେ ମା ଆମର ର କର୍ତ୍ତବ୍ୟ ଆମେ ତାଙ୍କୁ ସ୍ନେହ ସମ୍ମାନ ବହୁତ ଦବା। ମୁଁ ଜଣେ ମା। ମୁଁ ମୋ ପିଲାଠୁ ଆଶା କରେ, ମୁଁ ବି ମୋ ପିଲାଠୁ ଏଇଆ ଆଶା କରେ। ଆମେ ତୋମ ପାଇଁ ସବୁ କିଛି କରିନବୁ। ସବୁ କିଛି କିଛି ଆମ ମନରେ ଦୁଃଖ ରହିବନି। କିନ୍ତୁ ତା ବଦଳରେ ଆମେ ଯୋ ଚାହୁଁଚୁ, ଆମ ପାଇଁ ଟିକେ ସମ୍ମାନ ଆଉ ଭଲ ପାଇବା।
ଆ, ଆଉ ଆମକୁ ଯୋଉ ଏତେ ପଢେଇବା। ଆମକୁ ଯୋଉ ଏତେ ପଢେଇବା ବା ଇଏ କରିବା ସେ ବି ତ ସେଇ ଆମରି ପାଇଁ ଆମରି ଲାଇଫ୍ ପାଇଁ ସମସ୍ତେ ଦେଖୁଛନ୍ତି ନା ମା ବାପା ଆଉ କଣ ତାଙ୍କ ସ୍ଵାର୍ଥ ଅଛି କିଛି। ସିଏ ତ ନାଇଁ ନା ହଁ।
ମା ବାପା କେବେ ପିଲାଙ୍କୁ ବଡ କରଇବାରେ ସ୍ଵାର୍ଥ ଦେଖିକି ବଡ କରାନ୍ତିନି। ତାଙ୍କ ସେଟା ତାଙ୍କର କର୍ତ୍ତବ୍ୟ ଭାବନ୍ତି ଯେ ମୋ ପିଲାଙ୍କୁ ମୁଁ ମଣିଷ କରିବି। ମୁଁ ଯୋଉ କଷ୍ଟ ରେ ଅଛି ମୋ ପିଲାମାନେ ସେଇ କଷ୍ଟ ଆଗକୁ ନ ଭୋ ଭୋଗନ୍ତୁ ତାଙ୍କୁ ନିଜ ଗୋଡରେ ଠିଆ କରିବା ଏଇଟା ପ୍ରତି ବାପା ମାଙ୍କର ମାନେ ସ ସ ସୋ ସକାଳୁ ଉଠିବାରୁ ଶୋଇବା ପର୍ଯ୍ୟନ୍ତ ତାଙ୍କ ମୁଣ୍ଡରେ ଚିନ୍ତା ମୋ ପିଲାଟି କେମତି ଆଜି ଦିନଟି ଭଲରେ ତା ପାଇଁ କଟିବ? ସେ କେବେ ନିଜ ପାଇଁ ମାଗନ୍ତିନି କିଛି ସବୁ ପିଲାଙ୍କ ପାଇଁ।
ମାନେ ଏମିତି ଦେଖନ୍ତୁ ମୋ ମାମାର ଏମିତି ସିଚୁଏ ଚାହିଁଥିଲେ କଣ ଆଉ ଗୋଟେ ମ୍ୟା ରେଜ୍ କରେଇକି ତାଙ୍କର ଲାଇଫ୍ ଦେଖି ପାରିନଥାନ୍ତେ? ମାମାରପା ଏଜ କିଛି ହେଇ ନଥିଲା ସେତେବେଳେ? ମାନେ ସିଏ କଣ ଭାବିଲେ ମୋ ପିଲାର ଅବସ୍ଥା କଣ ହବ?
ଚିନ୍ତ।
ହଁ ମୁଁ ସେଇଟା ମାନେ ମତେ ମୋ ମାମା କୁ ସମସ୍ତେ ଏମତି ଆଉ ଜାଣିଛନ୍ତି ନା ଆଣ୍ଟି ମୋ ମାମା ମେଡିକାଲକୁ ଆସିଲା ଆମ ସାହି ପଡିଶା ସାଥ ଦବା ବଦଳରେ କଣ କହୁଛନ୍ତି ଏ ତ ମାମା ଏଇଟା କରୁଛି ତମ ମାମା ସେଇଟା କରୁଛି
ନାଇଁ ରେ ମା କିଏ କଣ କହିଲା ଆମେ ଶୋ ଆମ ପାଇଁ ମାର ସ୍ଥାନ ବହୁତ ଉଚ୍ଚରେ।
ଆଜ୍ଞା।
ହଁ।
ମାନେ ଆମ ପା ଆମ ପାଇଁ ଆମ ଆଉ କଣ ଏଜ୍ ଆଗ ମାମା କୁ ମୋ ମାମା କୁ କିଏ ଯଦି ମାରି କି କି ଯିବ ମାମା ପଛେ ଆଉ ଗୋଟେ ଗାଲ ଦେଖେଇଦେବେ କାହାକୁ କିଛି କହିବେନି ଆମେ କଣ ଆମେ ତ ସହିବା ଲୋକ ନାଇଁ ନା ଆମେ ତ ଝିଅ ଗୁଡା କହିଦଉଛୁ?
ଆଉ ଗୋଟେ ଜିନିଷ କଣ କଲ ମା ଅ କୌଣସି କାମ ଛୋଟ ନଥାଏ କି ବଡ ନଥାଏ ଆମ ଆମ ପିଲା ପାଇଁ କରୁଥିବା ପ୍ରତ୍ ପ୍ରତିଟି କାମ ତମ ମାମା ଙ୍କୁ ସମ୍ମାନ ର ସହ ତମେ ବଞ୍ଚିବାକୁ ଦିଅ।
କାହିଁକି କହିଲା ଅନ୍ ଆଣ୍ଟି ମାନେ ଆ ମୋ ଗାଁକୁ ଥରେ ଆପଣ ଆସିଲେ ଦେଖିବେ ବୁଝିବେ ତାଙ୍କର ଏ ଏ ଏତେ ମାନେ ନଜର ଖରାପ ସବୁ କାମ ଗୁଟେ କ ମୁଁ ଏମିତି ଆମ ପଟ ଭିତରେ ଏଠି ଗୋଟେ ପାଖ ଘର ପାଖରେ ପର୍ଟ ଅଛି ହେଲା ସେଠି ସବୁ ଟାଉନସିପ ରେ ଲୋକ ଫୋକ ହେଇ ମାନେ ଫାମିଲି କାମ କରନ୍ତି ସେଇଠି କମ୍ପୁଟର ଫମୁଟର ସବୁ ଶିଖାନ୍ତି ମୁଁ ଯାଏ ଶିଖିବା ପାଇଁ ଏଇ ପ୍ଲସ ଟୁ ରେ ପଢୁଥିଲି? ଯାଇଥିଲି ଶିଖିବା ପାଇଁ ମତେ ସେମାନେ ବା ଖରାପ କରିକି କହିଲେ ଆଉ ମାମା ଙ୍କୁ କହିବେ କଣ?
ଆଜ୍ଞା ହଁ ଟିକେ ପରିବେଶ ୱାଇଜ ଭଲ ନାହିଁ। ଆଉ।
ମାନେ ଏତେ ମାନେ ଆମକୁ ଥରେ ଥରେ କଣ ଇଛା ହଉଛି କାହିଁକି ଏ ଜାଗାରେ ଆମେ ଘର କରୁଥିଲୁ?
ହଁ ସେମିତି ଲାଗିବ।
ଆଉ ଲୋକଙ୍କର ପାାର୍ଟି କୁ ତ ଚୁପ୍ କରିହବନି ଲୋକଙ୍କର ପାଟିକୁୁ ତ ଚୁପ୍ କରିହବନି ଆମେ ସେଇଥିାଇଁ ଆମେ ନିଜେ ଚୁପ୍ ହେଇକି ସିଏ ଯାହା କହୁଛି କୁକୁର ଭୋକି ଭୋକି ଲାଷ୍ଟ କୁ ବନ୍ଦ ହେଇଯିବ।
ଠିକ୍ ଠିକ୍।
ସେଇଥିପାଇଁ ଆମେ ବି ଏତେ ତାଙ୍କୁ ଏତେ କରୁନୁ ମାନେ ଉ ହିଂସା ଏମତି ତାଙ୍କ ମାନେ ଏତେ ସ୍ଵାର୍ଥପର ଲୋକ ଆମର ଯେମତି ମୋ ବାପା ଥିଲେ ଆସିଲା ବେଳେ ଘର ଗୋଟେ ରୁମ୍ ଛାତ ପଡୁଥିଲା ଚାରିପଟେ ଆଜବେଷ୍ଟ ଥିଲା ନାଇଁ କି ଆଣ୍ଟୀ? ଏ ମାମା ଟିକେ ଜବ୍ ଫୋକ୍ କରିକି ଏମିତି ଘର ଛାତ ପକେଇବା ପାଖରୁ ସବୁ ବଡ ବଡ ରୁମ ରେ ଛାତ ପକେଇଲେ ବଡ ବଡ ସବୁ ଏମତି ଇଏ କଲେ ତ ମାନେ ଘର କରିକି
ଲୋକଙ୍କର ଟିକେ ଜଣେ ସ୍ତ୍ରୀ ଲୋକ ଏତେ ଏତେ କରିପାରୁଛନ୍ତି ତାଙ୍କ ସ୍ଵାମୀ ନାଇଁ ଛୁଆ ମାନଙ୍କୁ ପଢଉଛନ୍ତି
ବାହାରେ ସବୁ ଏମତି ମାନେ ବାହାରେ ଆମେ ସବୁ ଦେଖ ଦେଖିଲେ ନା ମାନେ ମାନେ ସେମିତି ଭଲ ଭଲ କପଡା ପିନ୍ଧିଲୁ ଭଲ ଭଲ ଇଏ କଲୁ ବା ବାହାରେ ଆମର ଏମତି ରାସ୍ତା ପାଖରୁ ପୁରା ବାହାରେ ପୁରା ପାଚେରି ଫାଚେରି ହେଇକି ସବୁ ଭଲରେ କଲୁ ତ ମାନେ ସେମାନେ ଶହିପରିବେନି ଏତେ ତାଙ୍କର ସ୍ୱାର୍ଥ
ହଁ ଯିଏ ଯେମିତି ତାଙ୍କ ଚିନ୍ତାଧାରାରେ ତାଙ୍କୁ ବଞ୍ଚିବାକୁ ଦିଅ। ଆମ ଜୀବନରେ ଆମକୁ ବଞ୍ଚିବାର ଅଛି ଭଲସେ ଖୁସିରେ ବିନା ତାଙ୍କ ସହିତ ଲଢେଇ ନକରି
ହଁ। ମାନେ ଏତେ ଆଉ ଆମ ମାନେ କଣ ସେମାନେ ଜାଣିଛନ୍ତି ମୋ ଦିଦି ଟିକେ ମାନେ ଟର୍ଚ୍ଚ ମାଇଲେ ମାନେ ମାମାକୁ କି ତାଙ୍କ ଘର ଲୋକଙ୍କୁ ସେ କିଛି ମାନେ ଶୁଣିବାକୁ ଦବନି। ମାନେ କୋଉଠି ଗୋଟେ ଏ ପଦ ଶୁଣିବାକୁ ଦେବେ
ସିଏ କଣ ହୁଏ ନା କହିଲ ମା ଯେତେବେଳେ ସେ ତାଙ୍କ ମାମାଟା କଷ୍ଟ ଟା ଦେଖିଛନ୍ତି। ଜାଣିଛନ୍ତି ହୃଦୟଗମ କରିପାରୁଛନ୍ତି ତାଙ୍କୁ ସିଏ ମୋ ସମସ୍ତେ ସେଇ ଗୋଟେ ନେଚର ହେଇପାରିବାନି ଯେ କହିବା ଆଉ ଶୁଣେ ସମସ୍ତେ ଶୁଣିବେ କିଛି ବି ସେଥିରେ ଥାନ୍ତିିବି ପ୍ରତି ଉତ୍ତର ଆମେ ଦବା କିନ୍ତୁ ବେଳେ ବେଳେ ବି ଆମ ଗୀତା କହୁଛି ଯେ ସବୁ ଅନ୍ୟାୟକୁ ସହିଲେ ବି ଭଲ ନୁହେଁ।
ଆଜ୍ଞା କାହିଁକି ମାନେ ସେମାନେ ସେ ଲୋକମାନେ ଏତେ ଜାଣି ଯାଇଛନ୍ତି ନ୍ତି ଉଁ ମା ମାନେ ମୋ ଦିଦି ରହିଲେ ହିଁ ଘରେ ଝ ମାନେ ଏମିତି ଗୋଟେ କାମ କରୁଥିବେ ଯ ମାନେ କଥା କହ ଝଗଡା ଲାଗିବା ଟା ସୁନିଶ୍ଚିତ।
ଜାଣିଛନ୍ତି ଇଏ
ହଁ ଆଉ ଏ ଏଇଠି ତ ଝଗଡାଟେ ହବ ଏଇଠି ତ ଗୋଟେ ଏମିତି କରିକି ଆମ ନାଁରେ ମାନେ କେତେ କଣ କଥା ଯୋଉ କହୁଛନ୍ତି ସେଇଥିପାଇଁ ଆମ ମାମା କଣ କରୁଛନ୍ତି ଆମ ସାନ ଭଉଣୀ କ ଭାଇ କ ସବୁ ହଷ୍ଟେଲ ରେ ରଖି ଦଉଛନ୍ତି। ମାନେ ତୋ ମାନେ ଘରେ ରୁହନି। ଘରେ ରହିଲେ ତମ ମାନଙ୍କୁ ଇଏ ରଖିବାକୁ ଦବନି।
ବହହୁ ମାନେ ମନେକର ନିଜ ଘରେ ରହିକି ବି ଟିକେ ଟେସ୍
ଶାନ୍ତିନ ବାସ୍ ମାନେ ନିଜ ଘର ମାନେ ପ ମାନେ ଏତେ ଭଲ ଘର କରିକି ଏତେ କରିକି ଯଦି ଘରେ ରହିବୁନି ବାହାରେ ଆସିକି ରହିବୁ ସେ ଲାଭ କଣ?
ହଁ।
ଏମତି ଆମ ଘରେ ତ ଆଚୁଆଲି ପୁଅ ପିଲା କେହି ନାହାନ୍ତି ଆଜିକା ଯୁଗ ଯୋଉ ହେଲାଣି। ପିନ୍ଧିବା ତ ସମସ୍ତଙ୍କର କମ୍ପଲସରୀ ଯଦି ବି ଯଦି ବିି କିଏ ଆମ ଦିଦି ଆମ ଘରେ ତ ବେଶୀ କେହି ହାଫ ପ୍ୟାଣ୍ଟ ପିନ୍ଧନ୍ତିନି। ଯାହା ଘ ରେ ବାହାରେ ଏମତି ବୁଲିବା ଟାଇମରେ ଗୋଟେ ବାହାରେ ମାନେ ବାହାରେ ମାନେ କଣ ଆମ ଘର ବାରଣ୍ଡାରେ। ବୁଲିଲା ଟାଇମ୍ ରେ ପିନ୍ଧୁ। ସେମାନେ ଯୋଉ ସେତିକି ତାଙ୍କ ଛାତ ଉପରୁ ଫାତ ଉପରୁ ଦେଖିଦେବେ? ମାନେ ସେତିକି ତାଙ୍କ ଦେହରେ ଯିବନି ଯେ ତାଙ୍କ ଘର ପିଲା ହାଫ ପେଣ୍ଟ ପିନ୍ଧିକି ଛୋଟ ଟ ପ୍ୟାଣ୍ଟ ପିନ୍ଧିକି ବୁଲୁଛି। ଏମିତି କହିବେ ଆଉ ତାହେଲେ ଭାବନ୍ତୁ ଆମେ କିଣୁଛୁ ଆମେ ପିନ୍ଧୁଛୁ ଆମ ମାମା ତ କିଛି କହୁନାହାନ୍ତି ତମେ କାହିଁ କହୁଛ ଏଇଟା ଆମେ କହିବୁ କି ନାଇଁ?
ନିଶ୍ଚିନ୍ତ ଆରେ କପଡ଼ାରେ କଣ ଥାଏ? ଥାଏ କପଡାରେ କଣ ଥାଏ ଯଦି କଣ କହିଲି ଜଣେ ହାଫ ପ୍ୟାଣ୍ଟ ପିନ୍ଧିଲେ ଖରାପ? କି କେବେ ନୁହେଁ।
ଏମିତିରେ ବି ଦେଖନ୍ତୁ ଆମ ଘରେ କେହି ନାହାନ୍ତି ଯଦି ଆମ ଘରେ କେହି ନାହାନ୍ତି ଆମକୁ ପ୍ରୋବ୍ଲେମ ନାହିଁ। ତମକୁ କାଇଁ ଏମିତି ହଉଛି କୁହନ୍ତୁ?
ସେମାନେ ସହି ପାରୁନାହାନ୍ତି ଯୋଉଥିପାଇଁ ସେ ଯେକୌଣସି ଉପାୟରେ ସେ ଗୋଟେ ନା କିଛି ବାହାର କରିବେ। ଯୋଉପଟେ ହଉ କିଛି ଗୋଟେ କେଁ ବାହାର କଲେ ତାଙ୍କୁ ଭଲ ଲାଗେ।
ମୁଁ ଯାହା ଦେଖିଲି ମୁଁ ଆଜି ପର୍ଯ୍ୟନ୍ତ ଯୋଉଠି ବାହାରେ ରହିଥିବା ବାହାରେ ଲୋକ କେତେ ଭଲ ମତେ ମାନେ ନିଜ ଲୋକ ଭଳିଆ କୋପ୍ରେଟ ସାଥ ମାନେ ସାଥ ଦଉଛନ୍ତି ମାନେ ଏମତି ମୁଁ ଗୋଟେ ବାହାରେ ରହେ ସେଠି ତ ମୁଁ, ରୁମରେ ହାପପ୍ୟାଣ୍ଟ୍ ପିନ୍ଧେ ମାନେ ଏମତି ବାହାରକୁ ଗଲେ ମାନେ ଘରେଉଛି ମୁଁ ବାହାରକୁ ଯିବି ହାପ ପ୍ୟାଣ୍ଟ୍ ପିନ୍ଧିକି ଗୋଟେ କେହି ମତେ ଖରାପ ଭାବିବେନି ଏଇଟା ନୁହଁ। ମୁଁ ତ ରୁମ ରେ ପିନ୍ଧୁଛି ମାନେ ଆମ ବାରଣ୍ଡାରେ ବି ବାହାରିଲେ ମୁଁ ଖାଲି ତ ଏଠି ରେଡି ଶୁଣୁଚି ନାଁ ସେତିକିରେ ମୁଁ ଏଇଠି ପିନ୍ଧୁଛି ମତେ ଗୋଟେ ଆଜି ପର୍ଯ୍ୟନ୍ତ କିଏ ଆଙ୍ଗୁଠି ଦେଖେଇ କହି ହୁଁ ମାନେ ସେ ଆମକୁ ଘର ଲୋକ ଭାବୁଛି ମୁଁ ଘରେ ରହିନି ପଛେ ଭଲରେ ଅଛି ସେ ତାଙ୍କ ପାଖ ରହିବା ପାଇଁ ରହିପାରିବିନି ତାଙ୍କ ପାଇଁ ମାନେ ଆମେ କଣ ଟିକେ କାହାକୁ କହିବନି ତମ କଉ ଖରାପ ହୁବନି ତମେ ବି ମତେ ଖରାପ କୁହନି ଆଉ ତମ ସହିତ କିଛି କ ଖରାପ ବ୍ୟବହାର କରିଥାନ୍ତି ତମେ ମତେ ଖରାପ କହିଲ ଗୋଟେ କଥା।
ଏ ଆଜିର ସମାଜରେ ସବୁ ତ
ମାନେ ଟିକେ ଶାତ-ଶାନ୍ତିରେ ବଞ୍ଚେଇ ଦଉନାହାନ୍ତି ଏମିତି ମୁଁ ଆପଣଙ୍କୁ
ଥାଏ।
ଆଜ୍ଞା ଆଣ୍ଟି ମୁଁ ଆପଣଙ୍କୁ ଆଉ ଗୋ ଆଉ‌ ଟିକେ ପରେ କଲ କରୁଚି।
ହଉ।